ହ୍ୟାଲୋ ହଁ।
ତୋହରେ ଯୋଉ ମୁଁ ଘାଟରେ ପଇଲି ଗୋଟ ମୋର ଇଏ ହେଇଗଲା
କଣ ହେଲା?
ତୁ ଉଠେଇଲୁନୁ କଣ ପାଇଁ କୁଆଡେ ଗଲୁ କି?
ଆରେ ଏତେବେଳେ ଇଏ ଫୋନ କରିଥିଲା ପା।
ଓହୋ ତୁ ଗଟେ ଅନଲାଇନ ରେ ରଖିଦେଇକି ମୁଁ କଲ କରିଦେଲି ତୁ ପଳେଇଛୁ ହିଆଡ଼େ।
କହୁଛି ସେଇଟାମରେ ଇଏ ଫନ୍ କରଥିଲା ଉ
ଓହୋ ଉ କଲ୍ କରିଥିଲା ତା ମତେ ବି ସେ କଲ୍ କରିଥିଲା ମୁଁ କାଟିଦେଲି।
ନାଇଁ ତୁ ଫୋନ୍ ଟା କାଟିଛୁ ସିଏ ଆଡୁ କଲ୍ କଲା ଯେଆଡୁ ମୋ କଥାହେଇ ପଇଲି ଆଉ।
ଓହୋ ଆଉ କଣ କହ?
ଆଉ କଣ କହ ଆଉ କଣ କହ ତମ ଗାଁ ବିଷୟରେ ଟିକେ କଣ ଆମ ଗାଁ ବିଷୟରେ ତୁ ଶୁଣୁଚୁ।
ଆମ ଗାଁ ହଉଛି ଆମ ଗାଁ ରେ ଆମ ଘର ପାଖରେ ବଡିଆ ଗୋଟେ କୁଅ ଅଛି। ଗୋଟେ ଶାଗନୀ ଗଛ ଅଛି ସେ ପାଖରେ ଟୋଲ ଲାଗେ ଆମେ ଗାଧଉ।
ତମେ ଆଉ ବନ୍ଧ ପୋଖରୀ କି ଯାଅନି ସେ କୂଅରେ ଟୁଲୁ ଲଗେଇି ଗାଧ ଆଉ।
ହଁ ବା ଏ ବନ୍ଧ ପୋଖରୀ ଆମର ନାହିଁ। ନା ଅଛି ଯା ହେଲେ ଆମେ ଯାଉନୁ ଆଉ।
ଉଁ ହୁଁ
ମୁଁ ଆଜି ଭିତରେ
ଅଦା ରଶୁଣ ଆଣିବୁ। ଅ ହଁ
ହାଲୋ ମୁଁ ଆଜି ଭିତରେ ଯାହେଲେ କୋଡିଏଟା ଖଣ୍ଡେ କମ୍ପ୍ଲିଟ କରିଦେବି ମୋର ହେଇଛି କେତେଟା ଆଠଟା ନା ନଅଟା।
ମୁଁ ତ କାହାକୁ କଲ କରିନି ମତେ ଯାହା ତମମାନେ କଲ୍ କରିଚ।
ହୁ ତୋର କାଲିଆଡେ ଆଇବ ଟ୍ୟାକ୍ସ ଆଉ।
ଉ ଫୋନ କରିଥିଲା ତୋର ଆଇଛି କି ନ ଆଇଛି ବୋଲି। ମୁଁ କହିଲି ଆସି ତାହେଲେ ମୁଁ ଜାଣି ପାରୁନି ଆଉ ତୁ ଟିକେ କହିଦବୁ। ସେ ଅନୁସାରେ ମୁଁ ପୁଣି କଲ କରିବି ନା ନାହିଁ।
ଓହୋ ତୁ ଟିକେ ସାହାଯ୍ୟ ସହଯୋଗ କଲେ ଇୟା ପରେ ଆଉ ତିନିଟା ଖଣ୍ଡେ କଥା ହେଇ ପଡିବା।
ଉଁ ମତେ ତମେ ମୁଁ ତ ହଁ ମୁଁ ମୁଁ ତମମାନଙ୍କୁ ସାହାଯ୍ୟ କରିବି ତମେ ମତେ ସାହାଯ୍ୟ କରିବ ଆଉ।
ହଉ। ସେଇତ ଆମର ଭାଇଚାରା ସହର
ହୁଁ
ଆଉ କହ।
ବର୍ଷା ହେଲାଣି ତ।
ହୁଁ ହୁଁ କଣ କରିବା?
ମୋରା ବସ ମଁ କିଛି ନାହିଁ ଟିକେ ଟିକେ ବର୍ଷାରେ କଣ ଡରୁଚୁ।
ହୁଁ
ଆଉ କଣ ଖାଇ ସାଇଲୁ ନା?
ହୁଁ ଯାହା ଦିପର ଖାଇଥିଲି ଖାଇବା ରାତିରେ ଆଉ। ତୁ କେତେଟା ବେଳେ ଖାଉଛୁ ରାତିରେ, ଏଇନି କିଛି ଖାଇନି ଇଆଡେ। ଆଡେ କାମ କରୁଛି ବା ସେଇଥିପାଇଁ କିଛି ହଉନି।
ବିସ୍ ମ୍ୟାନ୍ ହେଇଗଲୁନି କି?
ହୁଁ ବିଜନେସମ୍ୟାନ୍।
ଆଉ କେତେ ପଢା ପଢି ସଲାନି ନା ସରିନି?
ହଁ ସେଇ ପ୍ଲସ ଟୁ ନା ନା ଯାଇନି।
ଯାଇନୁ।
ନା ସେରା କହିବା କଥା ନୁହନି ମୁଁ କହିଦେଲି ଭୁଲରେ ଆଉ।
ସସ୍ ପ୍ୟାଡ କଲୁନି।
ହୁଁ।
ଆଉ ଦିପହର କଣ ଖାଇଲୁ?
କାଲି। ଆଉ
ହୁଁ।
ଯୋଉ ଶୁକୁଆ ଆଉ ବାଇଗଣ ଦଳା, ଆଉ ଲେମ୍ବୁ ଆ ଚାର।
ଓହୋ। ମୁଁ ମୋ ଆଡୁ କଲ କଲେ ତତେ ବି ଅ ଅଶି ଟଙ୍କା ମିଳିବ ଯେ।
ହୁଁ। ୟେ ମୋର ମି
କଣ କରିବୁ ତୁ ଭା ଭା
ଆରେ ମୁଁ ସେଇ ପନ୍ଦର ପନ୍ଦର ଦିନ ହେଲେ, ଗଣି ଗଣି ହେଲା ମୁ କାଲିଠୁ ଷ୍ଟାର୍ଟ କରିଛି, ଆଜି ହେଲା ତମେ କାଲି ଆଜି ମତେ ଯୋଉ ଯାଏ ନ କରୁଛ ଆଜି ହେଲା ଦି ଦିନ, ହେଲା ମୁଁ ସେ ଗଣି ଗଣି ପନ୍ଦର ଦିନ ଯୋଉଦିନ ହବ।
ହୁଁ।
କାଲି କଣ ବାର ଥିଲା କିରେ?
କାଲିଥିଲା
ଶୁକ୍ରୁ ବାରେ।
କାଲି ଥିଲା ଶୁକ୍ରବାର।
ହଁ ଏଇ ଆଇ ଯୋଉ ଶୁକ୍ରବାର ଟା ଯିବ, ଆର ଶୁକ୍ରବାର ଦିନ ଯିବି ଚେକ୍ କରିବି ଆଉ, ଯଦି ଆଇଥିବ ଆଣିବା ଆଉ ଆଣିଲେ ଖାଇବା ଆଉ।
ଓହୋ। ସବୁରା ପୂରଣ କରିଦବୁ ଏକାଥରେ ଯିବୁ ଉଠେଇ ଆଣିବୁ ଯେତିକି ଥିବ।
ମୋରା ବି ମୋର ଯଦି ହେଇଯିବ ହେଇଯାଇଥିବ। ମୁଁ କଲଫଲ କରିଦେବି, ଏକାଥରେ ପନ୍ଦର ଦିନ ପରେ ଯିବି ଯେ ଏକାଥରେ ଆ ଉଠେଇକି ଆଣିବି ଆଉ, ତମାନେ କଣ ଫୋନ ପେ କରିଛି ସାଙ୍ଗେ ସାଙ୍ଗେ ଯାହା ଖାଇବ ଧରି ଆଇବ। ଆମର ତ ଆମର ତ ନାହିଁ। ଯାଇକି ପନ୍ଦର ଦିନ ପରେ ଯିବି ଆଣିବା ଆଉ। ଆଣିଲେ ଭଲ ଗୋଟେ ଶାଢୀଟେ ଆଣିକି ପିନ୍ଧିବା ଆଉ।
ଏଇ ଭାଇ ସ୍ଵପ୍ନ ହେଇଗଲା ଅଚେ ରଖିଦେଇଚୁ ନା।
ଆଣିବି ଗୋଟେ ଶାଢ଼ୀ ଟେ ଆଉ।
ଓହୋ ଆଉ କଣ କହ ଯୋଉ ଭଲ ସବୁ ତାହେଲେ।
ହୁଁ।
ମୁଁ କହିଲି ଭଲ ସବୁ ତୋତେ ଫଳମୂଳର ଖାଇବାକୁ କଣ ଭଲ ଲାଗେ।
ଯାହା ଦେଲେ ଖାଇଦେବି ଏମତି ମାନେ ବାରଣ ନାହିଁ ଯାହା ଦେଲେ ସେଉ କମଳା ଡାଳିମ୍ବ କଦଳୀ। ଏଇରା ଆଉ ଅ ଅନ୍ୟ ଜିନିଷ ଯେମତି ଲିଚି ଫିଚି ଏଇରା ମତେ ଟିକେ ବି ଇଣ୍ଟ୍ରେଷ୍ଟ ନାହିଁ।
ଭଲ ଲାଗେନି।
ଆଉ ଥଣ୍ଡା ଫଣ୍ଡା କୋଉ ଥଣ୍ଡା ପିଇବାକୁ ଭଲ ଲାଗେ ମାଜା ନା ସ୍ପ୍ରାଇଟ।
ଯେତେବେଳେ ପେଟ ଖରାପ ହେଇଥିବ ହେଲା ସେତ ପେଟ ଖରାପ ହେଇଥିବ ଥମସମଟେରେ ପୁରା ଚିଲ୍ଳ ଥମସମଟେ ଆଣିବୁ ହେଲା ତାପରେ ଜଲଜିରା ଟିକେ ଆଣିବୁ ପକେଇ ଦେଇକି ଯୋଉ ପିଇଦବୁ ତୋ ପେଟ ଯୋଉ ପୁରା ଯେତେବେଳେ ଫେମ୍ପଲ ଉଠେଇବନି ସେତେବେଳେ ଯଦି ପୁରା ପାଟି ଲଗେଇକି ପିଇଦବୁ ପୁରା ଆରାମସେ ତୋ ପେଟ ଭଲ ହେଇଯିବ।
ହୁଁ।
ହୁଁ।
ତାହେଲେ ବଟିକା ଖାଇବାକୁ ଭଲ ଲାଗେନି।
ନା ମୋ ପେଟ ଫେଟ ହେଲେ ମୁଁ ହେରା ଥଣ୍ଡା ପିଇଦେବୀ ଦି ତିନିଟା ଥଣ୍ଡା ପିଇଦେଲେ ସରିଲା ଆଉ।
ଦଶ ମିନିଟ କଥା ହେଲାବେଳେ ଯୋଉ ଲାଗିବ ବିରକ୍ତିଆ।
ଉୁଁ ହୁଁ ତୁ ହିଆଡେ ତାହେଲେ କେମିତି କଥା ହଉ କିରେ।
ନେଇଆ ଚଲିବ।
ଆଁ।।
ସେଇଟା ତୁ ବି ତୁ ବି ଯଦି ହେଇଥାନ୍ତୁ ନା ତୁ ବି କହେ କହିଦେ ଆମର ଏଇନା କଣ କ ତୁ ମୋ ସହିତ କେବେ
ଆରେ ନା ଶୁଣୁ ସୁୁଣୁନୁ।
ତୁ ମୋ ସହିତ କେବେ କଥା ଆମେ କଣ ଏ ଦେଖିଲେ ଏ କଣ କରଛୁ କଣ ନାହିଁ ଯଦି ତୋର କଣ ଦରକାରେ ଆରେ କୋଉଠି ଅଛୁ ଆଇଲୁ ଟିକେ ଏଇଠିକି। ନା ଏଇଟା ଆଉ ଆମେ ଏମିତି ପାଞ୍ଚ ଦଶ ମିନିଟ୍ କଥା ହେଇନାହାନ୍ତି। ସେଇଟା କଣ ଆମେ ସବୁବେଳେ ହେଇଟା କଥା ହେଇ ହେଇ ଆମର ତାକୁ ମୁ କହିଥିଲି ଯୋଉ କହିବୁ ୟାକୁ ସେ କରିଦବ ତାର। ଆଉ ତୋର ମୋର କଥା ହବା ସେ ବି ହଁ କରୁଥିଲା। କଲା ମୁଁ ଦେଖିଆ ରହିଲେ କହିବି ଯେ କରିଦବ ଯେ କ କଥା ହବା ଆଉ ନହେଲେ ଏତିରେ ତାର ମୋର କଥା ହେଲେ ଜଣା ପଡିବନି ଚାରି କେତେ ଥର କଲ କରିହବ କହିଲୁ।
ଜଣଙ୍କୁ ପାଞ୍ଚ ଥର।
ଜଣକୁ ପାଞ୍ଚ ଥର ଧର ମୁଁ ତାକୁ ପାଁ ହଁ ମୁଁ ତାକୁ ପାଞ୍ଚ ଥର ଫୋନ କରିବି। ପଚାଶ ମିନିଟ୍ ପଚା ସିଏ ମତେ ପାଞ୍ଚ ଥର ଫୋନ୍ କରିଦବ ସରିଲା ଆଉ।
ହୁଁ ଆରେ ମୁଁ କହୁଥିଲି ତୁ ତ ଇଆଡେ କଥା ହଉଛୁ ହିଆଡେ କେମିତି କଥା ହବୁ।
କୁଆଡେ।
ହିଆଡେ।
ହିଆଡେ ଏଇନା ନୁହଁ ହିଆଡେ ଆଇଲେ ବି କଲଟା ୱେଟିଙ୍ଗ ଦେଖେବ କି ଏଟା ରିଙ୍ଗ ହବ ଯିଏ କହିବ ମୋବାଇଲ ନାହି ନା ଥୋଇ ଦେଇଥିବ କଣ କରୁଥୁବ।
ଓହୋ। ମାନେ ଏ ଆପଟା ରେ ଏତେ ସାଉଣ୍ଡ ଭଲସେ ଶୁଭୁନି ନା?
ହୁଁଉଁ
କାନ ରେ ଦେଲା ପରେ ଯାଇକି
ଆମେ ଆମେ ଆ ସବୁ ପଇସା ଲୋଭୀ ଗୁରା।
ପଇସା ପଇସା।
ପଇସା ଯୋଉଠି ଆମେ ସେଇଠି।
ହୁଁ ପା ସେଇଗଲା ସାତ ମିନିଟ ଆଉ ତିନି ମିନିଟ ଖଣ୍ଡେ।
ହୁଁ। ହେନ୍ତି ଭଲ ଭଲ ହେଇପଡିବ ଆଉ।
ହୁଁ କାମ ଚଳେଇଦବା କଥା।
ହୁଁ ହୁଁ ବା ଆହୁରି ଦି ଥର ନା ତିନିଥର କଲ କରିବୁ?
ହୁଁ ଆହୁରି ଯାଇ ଦି ତିନି ଥର।
ଏଇଟା ମିଶେଇକି ଦିଥର ହବ, ଆହୁରି ତିନିଥର କଲ କରିବାକୁ ପଡିବ।
ୟେସ।
ଉଁ ହୁ
ଆଉ ତୋ ସ୍କୁଲରେ ମାନେ କେମତି କଣ କଣ ଘଟୁଥିଲା, ଟିକେ କହ?
ଆରେ ଯଦି ମୋ ଆକାଉଣ୍ଟକୁ ଆକାଉଣ୍ଟ ନମ୍ବର ଦିଆହେଇନି, କେମତି ଆକାଉଣ୍ଟ ଆଇବ?
ଆରେ ତୁ ମାନେ କେତେ ଦିନ ଗଲେ ତ ଦେବା ପାଇଁ ଦେଖିବ ଅପସନ।
ହୁଁ ଏ ସବୁ ମୁଁ ଯୋଉ କଥା ହେଇଛି, ସେଟାଡୁ ସେଠିକି ଆଇବବାରି।
ହୁଁ ଉଁ ଫୋନ୍ ପେ ଟା ଖୋଲିଦେ।
ଫୋନ ପେ କୁ ମୋର ହେଇନିରେ, ଆଉ ଯଦି ମୋ ଆକାଉଣ୍ଟ ଚାଲୁ ନଥିବ?
ଚାଲୁ ନଥିଲେ, ଚାଲୁ କରିବୁ, ପୁଣି ଆଇବ ପଇସା।
ଏକାଉଣ୍ଟଟା ଚାଲୁ ହେଇଥିଲା ନା।
ଆଉ ତାହାଲେ।
ମୁଁ ପୁରା ସବୁ ତକ ପଇସା ଉଠେଇ ଆଣିଥିଲି, ନ ଥିଲା ଜିରୋ ଥିଲା, କାଳେ ଇଏ ହେଇଥିବ, ହେଇଥି ପାଇଁ ଆଉ।
ହୁଁ ହୁଁ। ଆହୁରି ମତେ କରିବାର ଅଛି, ବଏସ କମ୍ପଲିଟ୍। ଏରା ମା ମୋର ଆସିନି କେତେ ଗୋଟେ ତେପନ ଟଙ୍କା ପ୍ରୋସେସିଂରେ ଅଛି, ଆକାଉଣ୍ଟକୁ ବି ଆସିନି।
ଉଁ ହୁଁ ଦିନକୁ ଆଇବ?
ଆସିବ ଆଉ ବହୁଦିନ ପରେ ଆଉ
ତାଙ୍କ ମାନଙ୍କର ଆସି ସାଇଲା ନାଇ?
ହୁଁ ସେମାନଙ୍କର ପଚିଶହ ନେଖା ଆଇ
ଆସି କି ନା।
ହୁଁ ଉଁ
କୋଉ ଦିନଗିରେ କେତେ ଦିନି ଯାଏ କଥା ହେଲେ ଯେ ଡାଇରେକ୍ଟ ପଚିଶ ଆଇଲାଭାରି।
ସେମାନଙ୍କୁ ଜା ଶୀଘ୍ର କମ୍ପ୍ଲିଟ କରିଦେଲେ।
କେତେଟା କମ୍ପ୍ଲିଟ କଲେ ଯାଇକି ଏତେଗୁରା ପଇସା ଆଇବ?
ତିରିଶି ଟା, ଦଶ ମିନଟ ନେଖା ତିରିଶଟା।
ଉଁ ହୁ
ବୁଝିପାଇଲୁ?
ଦିଦି।
ହାଲୋ।
ଦଶ ମିନିଟ୍ କୁ ଦେଖେ ଦଶ ମିନିଟ୍କୁ ଯଦି ଶହେ ଶହେ, ପାଞ୍ଚ ମିନିଟ୍ ତୋ ସହ ମୁଁ କଥା ହେଲି, ପାଁଶହ ତୋତେ ମିଳିଲା। ତ ଦିନକୁ ତୁ ଯଦି ସ ଆଉ
ମାନେ ଭଲସେ ପୁରା କଥା ହେଲେ ଯାଇକି ଶହେ ଟଙ୍କା।
ନା ଆମେ ଭଲସେ କଥା ହଉନାହାନ୍ତି କି?
ମାନେ ନା ଧରିବନି କିଛି କରିବନି।
ଆମ ତ ନାଁ ଧରୁନାହାନ୍ତି ନା।
ହୁଁ ବେଳେ ବୋଧେ ଯୋଉ ବାହାରି ଯାଉଚି ଆଉ।
ଏଇ ବେଳ ଅଧେ ବି କହିବାନି ଆଉ
ହୁଁ ହୁଁ ସରିଆଇଲାଣୀ ଆଉ ଛତିଶ ସେକେଣ୍ଡ, ତାପ ବର୍ଷା ଛାଡି ଯୋଉ ମୁ ଗୋଟେ ଘରେ ବଇଥିବି ତାପରେ କଲ କରିବି ଆଉଥରେ କଥାବା।
ହୁଁ ଗଛ ମୂଳରେ ବସିଛି ତୁ ତମର ଏଇଠି କୋଉଠି ବସିିବ ପଡ କଥା ହେଇ ପଡିବା।
ମୁଁ କୋଉଠି ବ ପଡିବି।
ମତେ ଆଗ ଫାଷ୍ଟ ଅଡିଓ କଲ୍ କରିବୁ। ମାନେ କଲ ହିଷ୍ଟି କଲ୍ କରିବୁ ତାପରେ ଯାଇକି ମୁଁ ଡାଟା ଅନ କରିଥିବି ନ କରିଥିବି ସେ ମତେ ଅନୁସାରେ ପଚାରିବୁ ତାପରେ ମୁଁ ଡାଟା ଅନୁ କରିବି ହେଲା ଆଉ